ହଁ।
ହ୍ୟାଲୋ।
କଣ କରୁଥିଲ?
ଏଇଠି ଆମ ବାପାଙ୍କ ପାଇଁ ଭାତ ବାଡୁଛି ଭାତ। ରୁଟି ରୁଟି ବାଡା ବାଡି କରୁଛି ଦେବୀ ତାଙ୍କୁ। ଇଏ ଦି ଭାଇଆକ ବି ଆସିଲେଣି ଖାଇବେ ଆଉ।
ଆଛା ସେଇ ଖାଇବା ଆରମ୍ଭ କରିନୁ।
ନାଇ ଆସିଲେଣିି ସାଢ଼େ ନଅଟା ବାଜଜିଗଲାଣି ବି ଟାଇମ ହେଇଗଲାଣି।
ହଁ ହଁ। ଆ ଆଗ ଖାଉକୁଥିଲ। ହଁ ରୋଷେଇ ସରିଲା ଖାଇବା ଉପରେ ଆଉ।
ହଁ ଖାଇବାର ସଢେ ନଅଟା ବାଜିଲାଣି ଦଶଟା ସାଢ଼େ ଦଶଟା ଭିତରେ ସରିଯିବ ଆଉ। ଖାଇବ ପିଇବ ଏ ସାଢେ ନଅଟା ତ ବାଜିଲାଣି ଆଉ ବସୁନାହାନ୍ତି କଣପାଇଁ?
ହଁ ମୁଁ ଏବେ ପଚାରିକି ଆସିଲି କିଛି ସମୟ ଯାଉ ବୋଲି କହିଲେ। ଆଉ ସେତିକି ଭିତରେ ମୁଁ କଲ କରିଦେଲି ଆଉ।
ହଁ ଭଲ କରିଛ। ଆଉ ମୁଁ ସାଢ଼େ ଘଣ୍ଟା ବାଜିଲାନି ନା ଖାଇ ପିଇକି ବି କାମ ପୁରା ଟୋଟାଲି ଛିଣ୍ଡେଇକି ରୁମକୁ ଯାଇକି ବି ବେଡସିଟ୍ ସଜଡ଼ିଲା ବେଳକୁ ବି ଠିକ ସାଢ଼େ ଦଶଟା ଏଗାରଟା।
ହୁଁ ହୁଁ ହଁ ସେତିକି ଟାଇମ ହେଇଯାଉଛି।
ହେଇଯାଉଛି ତାପରେ ବି ମୋବାଇଲ ଟିକେ ଦେଖିକି ଯେମିତି ହିସାବ କରିବ ବାରଟା।
ହଁ ମୋବାଇଲ ଟିକେ ଦେଖିଲେ ତ ନିଦ ଟା ଆସୁଛି ନହେଲେ ନି ଦ ଆସୁନି।
ମାନେ କେନ୍ତି ଯଦି ମୋବାଇଲ ନ ଦେଖୁଛି କେନ୍ତି କେନ୍ତି ଗୋଟେ ପୁରା ଲାଗୁଚି ଖାଲି ମତେ।
ଭଲ ଲାଗୁନି ହଁ।
ମତେ ତ ଖାଲି କେନ୍ତି କେନ୍ତି ଲାଗୁଛି ଆଉ।
ପଇସା ସରିଗଲେ ମୁଣ୍ଡ ବିନ୍ଧା ଆରମ୍ଭ ହେଇଯାଉଛି।
ରିଚାର୍ଜ୍ ରିଚାର୍ଜ୍ ପଇସା ନୁହଁ।
ହଁ ହଁ ସେଇଟା ଆଉ
ରିଚାର୍ଜ ସରିଗଲେ ମୁଣ୍ଡ କଣ ହଉଛି ଏ ମୋର ବି ମୋବାଇଲ ନଥିଲା ମୁଁ ଆମ ବାପାଙ୍କ ଶ୍ୱଶୁରଙ୍କ ମୋବାଇଲରେ ସବୁ ଦେଖା ଦେଖି ସବୁ ଚଲାଏ ହେଲା।
ହଁ।
ହଁ ତାଙ୍କ ମୋବାଇଲ କେତେବେଳେ ଦରକାର ପଡିବ ସିଏ କେତେବେଳେ ନେବେ କି ନାଇଁ?
ହଁ।
ହେ ଦ୍ବିପହର ଗଡିଟା ମାନେ ଜଷ୍ଟ କାମଧନ୍ଦା କରୁଥିବି କିଛି ନଥିବ କିନ୍ତୁ ମାନେ ଜଷ୍ଟ କାମ ଧକିି ଦିଟା ସାଢେ ଦିଟା ବେଳକୁ ମୁଁ ଗଲି ମତେ ଖାଲି ଖାଲି ଖାଲି ଲାଗିବ ମତେ ବିଧ ବିତି ମୁଁ ଶୋଇପାରିବିନି କି ବସିପାରିବି ମତେ କଣ କଣ ମୁଁ ତାପରେ କାନ୍ଦିଲି ମୁଁ କହିଲି ମତେ ଗୋଟେ ମୋବାଇଲ ଟେ ଆଣିକି ଦଉନୁ। ମୋବାଇଲ ଟା
ଓହୋ।
ଆଉ କଣ?
ଆ
ଆଉ କଣ?
ଏ ବର୍ଷ ରଥଯାତ୍ରା କୁ ଯିବେ କି ନାହିଁ?
ମୁଁ ଏଇଠି ଆମ ରଥଯାତ୍ରା ଦେଖେ ମୁଁ ମାନସିକ ବି କରିଚି। ମୋ ଝିଅ ପାଇଁ ଗୋଟେ ମାନସିକ କରିଛି ଭଗବାନ ଯଦି ପୂରଣ କରିବେ। ନିହାତି ରଥରେ ଟାଣିବାକୁ ଯିବି।
ହୁଁ ହଁ ମାନସିକ । ପୁରୀରେ ଯାଇ ଦର୍ଶନ କରିବା ଆଉ । ପୁରୀ କୁ ଭଗବାନଙ୍କର ଡୋରି ସେତିକି ନିଜର ମାନେ ସାହସ
ନାଇଁ ପୁରୀକି ଗଲେ ମଣିଷ ମରିଯିବ ଆଉ ବଞ୍ଚିକି ଆସିବନି।
ହଁ।
ପୁରିକି ଯାଇଛି।
କିନ୍ତୁ ମୋ ଗହଳି ପୁଅର ବଢିଯାଉଛି।
ହଁ ଆମେ ହବ ଯଦି କାଲି ବି ପୁରୀ ଯିବୁ ସମସ୍ତେ ଟାର୍ଗେଟ କରିଚୁ।
ହଁ ଗଲେ ଭଲ ଯାଆନ୍ତୁ। ଦେଖିବା ପୁରୀ ସେ ରଥଯାତ୍ରା ଟାଇମ ରେ ଯଦିଓ ହୁଏ ଆମେ ନହେଲେ ଯାଇପାରୁ।
ଭଲ ଗଲେ ତ ଭଲ କିନ୍ତୁ ଟାର୍ଗେଟ କରିଛୁ। କାଲିକି ହୁଁ। ଆଉ କଣ କରିବା ହୁଁ। ବ୍ୟାଗ୍ କହୁଥିଲା ପଚାରୁଥିଲା ଆମ କାଲି ଯିବା ବାହାରିକି ମୋର ନା ନା ମୁଁ ଟିକେ ବାନ୍ତି ସେକାସେ ସେମାନେ ହଁ କରୁଛନ୍ତି। ଦେଖିଆ ଇଏ ଆସନ୍ତୁ ଆଙ୍କ ଉପରେ ବି ଏମ ଜଣା ପଡିବ।
ଅଁହଁ।
ହଁ ସିଏ ସିଏ ଯଦି ମାନେ କହିବେ ନାଇଁ ଚାଲ ତୁ ନାହିଁ କୁଆଡ଼େ କରିବୁ। ହେଲା। ତାଙ୍କ ଉପରେ ଡିପେଣ୍ଡ କରେ ଆଉ କଣ?
ତମ ସିଆଡେ ମାର୍ଗଶିର ମାସ
ଓହୋ। ଆମର ଆମ ଏଆଡେ ମାର୍ଗଶିର ମାସ ଆମର ତ ଚାରିପାରିଆଉ। ଯାହା ଆମ ମାଣବସା ବି ଆମ ଘରେ ଅଛି।
ଓହୋ ଚାରିପାଳି ଆରମ୍ଭରୁ କରୁଚ।
ହଁ, ଆରମ୍ଭରୁ ଆରମ୍ଭରୁ ପୂଜା ଯେମତି କରନ୍ତି ହେମତି କରନ୍ତି ଫାଷ୍ଟ ପାଳିଟାତ କହନ୍ତି ଅନାକି ପାଳି।
ହଁ ଯେହେତୁ ପ୍ରଥମାଷ୍ଟମୀ ଯାଇନଥାଏ ସେଥିପାଇଁ ଦଶମ ପାଳି ଟା ଗଲା ପରେ ଦ୍ଵିତୀୟ ପାଳି କୁ ଆରମ୍ଭ ହୁଏ।
ହଁ ଫାଷ୍ଟ ପାଳିଟା ତ ଅନନାଗି ପାଳି ଠାକୁରଙ୍କୁ ଟିକେ ଖାଲି ନାଗି ପୁଅ କଦଳୀ ଆମ ଆଡେ ହୁଏ।
ହଁ ହଁ।
ତାପରେ ସେକେଣ୍ଡ ପାଳିରେ ଅରୁଆ ଭାତ, ଡାଲମା ଖଟା, ଦହି, ଦହି ପଖାଳ ଜୋ
ହଁ ଗୋଟେ କଣ ସବୁ ପିଠା ପଣା କରି ଭୋଗ ଲଗାନ୍ତି।
ଲାଷ୍ଟ ଦିନ ଆମର ଏଠି ହୁଏ। ଏଠି ବି ହଁ ଠାକୁରଙ୍କର ହୁଏ ଖିଚିଡି, ଖିରି। ଧଳା ମଣ୍ଡା ହଁ ଆଉ ଚକୁଳି, କାକେରା ଆଉ ପୁଡ଼ ପିଠା।
ଉଁ ହୁଁ, ଆଉ ମୁଗ ପିଠା କରନ୍ତି କି ନାହିଁ। ଖଜା ପିଠା ହଁ।
ନାଇଁ ଆମ ବା ବାପଘରଠେଇଁ ବାହାଘରୁକୁ ତ ବହୁତ ବର୍ଷ ହେଲା ମନେ ନାହିଁ।
ହଁ।
କିନ୍ତୁ ବାପ ଗୋଟେ ଆହୁରି ଏକ୍ସଟ୍ରା ଅଧିକ ତିନି ଚାରିଟା ହୁଏ ନବାର୍ନ- ପାଣି, ଖିରିସା, ଖେଚୁଡି, ବାପ ଗୋଟେ ବେଶୀ ହୁଏ ମୋ ମା କହେ ମୋତେ ପଚାରେ କିନ୍ତୁ ଏଇଆ ବାଇଚାନ୍ସ ମନେ ନାହିଁ କିନ୍ତୁ ବାପଗୁଡ଼ା ଆହୁରି ବି ବେଶୀ।
ଓହୋ ଆମେ ମୁଗବ- ପିଠା ବାପ ଘର ଭୋଗ ପିଠା ବନାଯାଏ, ଖଜା ପିଠା ବନାଯାଏ। ଆଉ ତଣ୍ଡୁଳ ସା- କର ଏସବୁ ବି ବନାନ୍ତି ବୋଉ କରେ।
ଚନ୍ଦୁର ଟା ମୁଁ ଜାଣିଛି କେଏନ୍ତି ହୁଏ ଗୋଟେ ମନେ ଅଛି ଏଇଟା ନାଇଁ ନବାଗ୍ନ ପାଣି, ଏଇଟା ଗୋଟେ ଠାକୁରଙ୍କର ନଡ଼ିଆ ପାଣି, ଏଥିରେ କର୍ପୂର ପଡ଼ିବ ଆଉ ଆଉ କଣ କଣ ମୋ ବୋଉ କହୁଥିଲା ମୋତେ କେମିତି ମନେ ନାହିଁ? ହେ ହେତିକି ବେଳେ ଭଲ ପଚରା ହବ ତୁ କଣ କରିକି ନାଗିଭୋଗ ଦେବି।
ସମୟରେ ହଁ ମନେ ପକେଇକି ଯୋଉଟାବି ଆମେ ଜାଣିନଥିବା ବଡ ମାନଙ୍କୁ ଆମେ ପଚାରିଲ ସିନା ଜାଣିବା।
ହଁ। ଏଇ ତମେ କହୁଛ କେମତି ତୁ ଯ କହିଲ ଯେ କହିଲ ଯୋଉ ମୁଗ
ହୁଁ ମୁଗପିଠା।
ସେଇଟା କେମିତି?
ମୁଗ କୁ ମୁଗ ଟାକୁ ଚୁରି ଦିଆଯାଇଥିବ। ସେ ଦେଶୀ ମୁଗକୁ ସେ ଦେଶୀ ମୁଗରେ କିନ୍ତୁ ପିଠା ଟା ହୁଏ। ଗୋଟା ଚୁରି ମୁଗ ହଁ। ବତୁରେ ଦିଆଯାଇଥାଏ ବତୁୁର ଦେଇକି ହଁ ହଁ ବାତୁରେଇ କି ସେଟା ଯେମିତି ଚକୁଳି ପିଠା ଆମେ କରୁଛେ
ବଡ ପିଠା ଯେମିତି କରୁଛେ ସେମିତି ଏଇ ପିଠା ସେମିତି ଆଉ ନଡିଆ ଟିକେ ହେଇପରି ଆଉ।
ନଡିଆ ପଡିବ କିନ୍ତୁ ଚକୁଲ ପିଠା ଟାଇପର।
ହୁଁ।
ଓ ହୋ। ତାହାଲେ ଆଉ ଆଉ କଣ ଗୋଟେ ଖଜା କେମିତି?
ଖଜା ପିଠାଟା ସେଟା ବୋଉ କରେ ବୋଉ ସେଇ ମୁଁ କେବେ କରିନି ମୁଁ ତ ଏ ମାନେ ନୂଆଁ ମୁଁ ମୁଁ କେ ଏସବୁ କରିନି। ହଁ ଅଛି ଆମ ବାପଘର ଆମ ବୋଉ ସବୁ କରେ।
ତତେ ଆସିବ ଟି।
ଅଛି କିନ୍ତୁ ମୁଁ ସେତବେଳକୁ ଆସ।
ନାଇଁ ମ ଏବେ ତ ବାହାଘର ହେଇଛି ଆ ହଁ। ଏବେ ବାହାଘର ହେଇଚି। ଆର ବର୍ଷ ଏଇ ବର୍ଷ ଠିକ ମଗଶିର ମାସରେ ଜାଣିଦବ ଆଉ।
ହଁ।
କେମିତି ପୁଣି ସମସ୍ତଙ୍କର ବି ବିଧିଟା ସମାନ ନଥାଏ କିଛିଟା କିଛିଟା ବି ଥାଏ। ପୁରା ଅଲଗା।
ଯୋଉ ଯେମିତି ଆମକୁ ମାନେ କହିବା କରିବାକୁ କହିବ ତରେ ଆମକୁ ବି କରିବାକୁ ପଡିବ ଆଉ।
ହୁଁ
ଆଉ ଆମ ଆଡେ ଯୋଉଟା ଚାଲିଛି ସେଇଟା ଆମେ କହିବା ଯେ ଏଇଟା କର ସେଇଟା କର ସେମିତି ନାହିଁ। ତ କୋଉ ହିସାବରେ ଜାଣିଛି ମୁଁ ସେଇ ହିସାବରେ କରିବାକୁ ପଡି
ହଁ।
ଆଉ ଯୋଉଟା ଟିକେ କିଛି ମାନେ ଅଲଗା ଥାଏ ଉଁ ସେଇଟା ଆମ ମାନେ ଯୋଉଟା ଠିକି ସେଇଟା ଆମେ କାହିଁ କରି ନବାଟା ଉଚିତି।
ହଁ। ମ ପଟେ ଆମ ଆଡେ ବି ଆମ ବାପ ଘର ଆଡେ ଗୋଟେ। ଶାଶୁଘର ଆଡେ ଉଁ ନାର ଗୋଟେ ଆମର
ଅଖାଅଷ୍ଟମୀ ତମ କେମ୍ ମାନେ ହୁଏ।
ପଥମାଷ୍ଟମୀ ଏଠେଇ ଭଲ ଏ ଆମ ଘରଠି ଖାଲି ଶିଳ ପୂଜା କରିଦେବେ ଶିଳ ପୂଜା କରିଦେବେ ହଁ। ପିଲାଙ୍କୁ ନୂଆ ପିନ୍ଧେଇକି ଖୁଆଇ ଦିଅନ୍ତି
ମାମୁଁ ଘର
ମାମୁଁ ନାଇଁ ଆ ମୋ ବାପ ଉଠେଇକି ଶାଶୁ ଘଟିକି କେମତି ନୁହଁ ଶାଶୁ ଘଟିକି କିନ୍ତୁ ଯୋଉ ଉଁ ଉଁ ଉଁ ପିଠା ହବ। ମିଠା ଆସିବ। କଦଳୀ ଆସିବ ବନ୍ଦା ହବ ପିଲାଙ୍କୁ ପୁରା ସେପରାଇଟି ଉଁ ଚଉରା ପାଖେରେ ହଁ ଚଉରା ପାଖେରେ ହଁ ଚଉରା ପାଖେରେ ଚିତା ପଡିବ। ଗୋଟେ କଳସୀ ବସିବ ଭୋଗ ଆସିବ ନାଉ ଉଁ ପିଲା ଉଁ ଗାଧେଇ ଫାଧେଇ ନୂଆ ଡ୍ରେସ୍ ପିନ୍ଧିକି ସଜ ହେଇକି ବସିବେ। ମା ଦୁବକର ବୋଳିକି ଆଣିବେ ଦୀପ ଲଗେଇକି ସେମାନଙ୍କୁ ବନ୍ଦେଇବେ ପୂଜେଇବେ ତାପରେ ତାଙ୍କୁ ଖାଇବାକୁ ଦେବେ। ଖାଇକି ତ ସେଇଟା ତ ପ୍ରଥମାଷ୍ଟମୀ ଆଉ ହଁ ଆଉ ଶାଶୁ ଘଟେ ଯିନ୍ତି ବା ପ ଘଟେ ଏନ୍ତି ନାହିଁ ବାପ ଘଟେ ନାହିଁ ଏମତି। ହଁ ବାପ ଘଟେ କିଛି ନାହିଁ କହିଲି ପା ଖାଲି ଶିଳ ପୂଜା କରିଦେବେ ଶିଳ ପୂଜା କରିକି ପିଲାଙ୍କୁ ଉଁ ଯୋଉ ନୂଆ ପିନ୍ଧେଇ ଦେବେ ତାପରେ ପିଲା ବୁଲିକି ଖାଇବେ।
ହଁ ହଁ ନାଇଁ ଆମର ମାମୁଁଘରମାନଙ୍କରେ ଆଣିଦିଅନ୍ତି। ଗୋଟାଏ ଦିନ ପୂ ହଁ ହଁ। ଆମ ଆଡେ ପିଠା ମାମୁଁଘରମାନଙ୍କରେ ଆଣି ଦିଅନ୍ତି।
ଓହୋ ଏ ଅନା ମାମୁଁଘର ଆଜିକାଲିର ଲୋ କ ଦଉଥିଲେ ଏବେ ଆଉ ପିଠା ଫିଠା ପସନ୍ଦ କରିବେ ନ କରିବ ତ ଆଜିକାଲି ଲୋକ ଖାଉନାହାନ୍ତି ପ୍ରାୟ ପିଠା।
ହଁ ଖାଉନାହାନ୍ତି ଅଳ୍ପ ମାନ୍ ଦି ବର୍ଷ ଖଣ୍ଡେ ତିନ୍ ଦଉଛନ୍ତି ତାପରେ ବନ୍ଦ କରିଦଉଛନ୍ତି ସମସ୍ତଙ୍କ ଘରେ ଆଉ ସମସ୍ତଙ୍କ ମନ ସମାନ ରହୁଚି କି?
ହୁଁ ମୁଁ ବା ବାପ ଘର ତ ହେଇଥିଲାଗି ସବୁ ବର୍ଷ ସବୁ ନା ବିରି ଚାଉଳ ସୁଜି ଚିନି ତେଲ ବେସନ ସବୁ ଦିନିଷ ଝିଅ ପାଇଁ ଡ୍ରେସ୍ ବାବଦେ ପଇସା ଝିଅଟା ମୋର ଟିକେ ହଁ। ଝିଅଟା ମୋର ଟିକେ ହେଲଦି ତାକୁ ଡ୍ରେସଟା ମାପ ସେମାନେ ପାଇବେନି।
ହୁଁ।
ହଁ ଡ୍ରେସ୍ ମାପ ପାଇବେନି ପା ସବୁ ବର୍ଷ ପଇସା ଦେଇ ଦଉସନ୍ତି ଆମ ମା ତାଙ୍କର କରିଦଉ ହେଲେ ସିଏ ମୁଁ ବି ପୂରୁହାଁ କରୁନି ସିଏ ତାଙ୍କର କରି ଦୋଉଛନ୍ତି ତାଙ୍କ ନାତୁଣୀକି।
ଅ ଅ ନେଇ ଆସୁଛନ୍ତି ଆଉ।
ହଁ ସିଏ ନିଜେ ଡ୍ରେସ ବାଛିକି ଆଣିବେ ସିଏ ତାଙ୍କର, ପୋରୁହାଁ କରିବେ, ସିଏ ପିଠା କରିବେ ଆଉ ରୋଷେଇ ବାସ ଖିଆ ପିଆ ନେଇକି ଆତେଇକି ଥୋଇବା ସଜାଡିବା ଏଇ ସବୁ ଦାୟିତ୍ୱ ମୋର ସବୁ ସେ ଖାଲି କରିକି ଉଠିବେ ଆଉ ସଜାଡାଠୁ ଆ ତା ସହିତ ସବୁ ମୋର।
ହଁ ସେମିତି ତ ଆଉ ଆମ ଆମ ଆଡେ ଆମ ଏପଟ ସେପଟରୁ ଏପଟେ ବି ଏମିତି କରନ୍ତି।
ହଁ।
ହଉ ହଉ ରଖୁଛି।
ହଁ ହଉ ରଖ।